ହଁ ହ୍ୟାଲୋ
ଆଜ୍ଞା
ହଁ କଣ କରୁଛନ୍ତି
ହଁ ଅଛି
ଆପଣଙ୍କର କୋଉଟା
ହ ସୋମଡା
ଓୋ ଓ କଣ କରନ୍ତି
ପ୍ଲସ୍ଥ୍ରୀ
କଡ଼ି
ନାଇଁ ଏଗଡ ଓମେନ୍ସ କଲେଜ
ଓହୋ ଦେଖା ଦେଖିଲ ଭଳିଆ ଲାଗିଲା ଯେ କାଣିକିରି କାଣିକିରି ନା କଷିକିାର କି
କସିଗିରି।
ଓ ହୋ।
ଆପଣ ମୋର କୁହ କି?
ଚମ୍ପଡ଼ା
ମତେ ଦେଖିଦବା ଯେ। ଚାଲୁନି ଆଉ।
ହଁ ଦେଖିଥିବି ଯେ ଫଟୋ ଫଟ ମୁ ଦେଖ
ମେଡିସିନ୍ ଷ୍ଟୋର ପଟେ ଯୋଉ ଆମର ଗଦାଧରପୁର ନୂଆ ଗାଁ।
ହଁ। ମେଡିସିନ ଷ୍ଟୋର ଟା ଯୋଉ ନୂଆ ଗାଁର ନା ସମ୍ ପଡାର?
ନୂଆଗାଁ। ଆମର ଥରେ କି ଗୋଠ କିଲ କଲେଜ ଆଡ ଆସିଲା ବେଳକୁ ଏଇ ଉଠାଣି ଉପରେ ଯୋଉ ଦୋକାନ ଟା ଛଇଲା ଯୋଉ
ହଁ ଜାଣିଲି ଜାଣିଲି ତା ଶାଢ଼ୀ ଟା
ହଁ ହଁ। ଦେଖଦବୁ। ଯାହା ଯିବା ବେଳେ ତମକୁ ଦେଖଲି କଣ କରୁଛ?
ହଁ ଏବେ ଅଛି ଆଉ।
କଲେଜ ନା ଏଇଠି ଗାଁ ରେ।
ଗାଁ ରେ ଅଛି।
ହଁ କଲେଜ ଯାଇନ?
ନା ଏବେ କ୍ଲାସ ହୋଇନି ତ ଆଉ ସେଥିାଇଁ ଯାଇନି।
କାଲି ଟ ନା କଣ କଲେଜ ଖୁଲିଲାଣି?
ହଁ ଖୋଲିଛି କ୍ଲାସ ହୋଇନି।
ପଚିଶ ରରେ ଏକ୍ଜାମ ଅଛି।
ଆ ହୋ ସେମିଷ୍ଟର। ଓୋ। ଆଉ କଣ ଖାଇଛ ଆଉ।
ହଁ ଭାତ ଖାଇଥିଲ୍ ଆଉ।
ବର୍ଷା ହେଲାକି ଗାଁ ରେ ନା ହେନି?
ନାଇଁ ହେଇନି।
ଇଆଡ଼େ ନୂଆଗାଁ ଆଡେ ପ୍ରବଳ ବର୍ଷା।
ହଁ ଅଜା ଘର ଆଡେ ବି ବର୍ଷା ହୁଥିଲା କହୁଥିଲେ ଇନା।
କୋଉ ଗାଁ।
ହଁ ସେଇ କୋଉଡା ପାଖରେ ବି ନାଡିଆ।
ଆପଣ କୌଣସି ମେଡିନି ମେସିନଷ୍ଟୋରରେ ରହୁଛନ୍ତି କି?
ହଁ ମୁଁ ମେଡିସିନି ଷ୍ଟୋର ରେ ରହୁଚିନା। ଏଇଠି ଆ ଆ ମତ। ଦେଖିଚ ଯେ ଜାଣିପାରିବନି।
ହଁ ଦେ। କିଛି ତ କାଇଁ ନୂଆ ଘର ବ। ତ। ପାଞ୍ଚ ବର୍ଷ ହେଲା ପଢିଲିଣି।
ହୁଁ। ଏଠି ଯୋଉ ଆମର ମେଡିସିନ ଷ୍ଟୋର ଯୋଉ ସାଆପଡାରେ।
ହଁ।
ତାପ ସଟ ଦାମ ଘର ଆ।
ଆପଣଙ୍କର ସମ୍ପଡା ଗାଁ କିନ୍ତୁ ମେଡିସିନ ଷ୍ଟୋର ଟା ନୁଆ ଦେଇଛନ୍ତି।
ହୁଁ ମୁଁ ଯାଇନହିଁ ମୁଁ ରହୁଛି।
ଓହୋ ସେଟା ଅଲଗା କାାରେ ଆପଣ ଯାଇି ସେଠି ଅଛନ୍ତି।
ହୁଁ।
ହୁଁ ହୁଁ।
ଏଇ କାରିଆ ଆପ ରେ ତ ଏଇଗୁଡାକ କଥା। ୟା ପରା ଆଲାଉ ନାହିଁ।
କୋଉ ରା।
ମାନେ ଏମିତିିନର୍ମାଲ କଥା ହବା ଟା।
ହଁ ଆଲାଉ ଅଛିତ ଯାହା କଥା ହେଲା ବା କିଛି ନାଇତ।
ମତେ ଲିପାଦି ତ ମନା କରି ଥି ମାନେ ଏମିତି କଥା ହେବାଟା ଆଲାଓ ନାହିଁ ମାନେ ସେଇ ଟପିକ ଉପରେ ହିଁ କେବଳ କଥା ହେଇପାରିବ।
ହଁ ନା ଯାହା କଥା ହେଲେ କଣ?
ତାରେ ପେମେଣ୍ଟ ଟା ବି ଠିକ ରେ ଆସିବନି
ଅଶୁଚି ତ।
ମାନେ କେମିତି କେତେ କଣ?
ଏଇଟା ଏ ଏବେ ଏଇ ବିଷୟରେ କଥା। ଥାଉ ପଛରେ କଲ କରିଵ କ।
ଏ ବିସୟ ରେ ନାହିଁ। ପାଞ୍ଚ ବର୍ଷ ଯୋଉ ପଢିଲା ଏଠି ନୁଆ ଗାଁ ରେ କଣ ପ୍ଲସ ଟୁ ଦି ବର୍ଷ ପ୍ଲସ ଥ୍ରୀ ତିନି ବର୍ଷ ନା କଣ?
ନାଇଁ ନାଇଁ ପ୍ଲସଥ୍ରୀ ମୁଁ ତ କରୁଚି ତ ୟାଡେ ରେ ପ୍ଲସ ଟୁ ଅଷ୍ଟମ ରୁ
ହ ଅଷ୍ଟମ ରେ ବି ନୂଆ ଗାଁ ରେ ବି ପଡୁଥିଲ।
ଆଜ୍ଞା।
ଯିବା ଆସିବା କରୁଥିଲ ନା ରହିଥିଲା କୋଉଠି?
ହଷ୍ଟେଲରେ ରହିଥିଲି ନଛ ସାର୍ ଙ୍କ ହଷ୍ଟେଲ। ଆର ବିଟ ଟିରିଏଲ୍।
ଏଜଲ ନା ନଛ ସାରଙ୍ଗ ଇଏରେ।
ପାଆ।
ହଁ ହଁ। ଆ। ତମେ ଯିବା ଆସିବା କରୁଚ ନା ଯାଇକି ରହୁଚ।
ନାଇଁ ଏବେ ଯିବା ଆସିବା କରୁଚି ନା। ଆସଥିଲି ଗୋଟା ଆଉ ଭଲ ଲାଗୁନି ଆଉ।
ଯିବା ଆସିଆ କରୁଚ।
ହଁ।
ଆଟ ନମିସରେ ପଢିଲାଣି ନା ଭାଇ ଲାଗିଲାନି।
ଅଟୋନମିସଟା ବେଶୀ ବାଟ ହେଇଗଲା ଟା ପରେ ବି ମୋର ଫାଷ୍ଟେ ସିଲେକ୍ସନରେ ହେଲାନି ସେକେଣ୍ଡେ କିଲେକ୍ସନରେ ହେଲାନିତ। ମୁଁ ଆଉ ପକେଇଲିନି ଦେନ ଓମେନସେ କଲେଯେ ରେ ପକେଇଦେଲି ଆସିଲା ଭାରି ତ ସେଇଠି ଆଡ଼ମିସନ କରିଦେଲି ଆଉ।
ବେଶୀ ବାଟ ହଲେଇ ଚାଲି ଚାଲି ଯିବାଟା ବେଶୀ ବାଧା ହେଲା ନା।
ହଁ ସେଠ ଠୁ ଦୁଇ ରୁ ତିନି କିଲୋମିଟର ହେଇଯାଉଥିଲା।
ନାଁଇଁ ଦିଇ କିଲୋମିଟର ଭିତ
ଦି କିଲୋମିଟର ମାନେ ଆମ ଗାଁ ରୁ ସମ୍ପୁଟ ହଉଚି ମୁଁ ଯିବା ଆସିବା ବି କରୁଚି କମ୍ପୁଟର କ୍ଲାସ ଟା।
ନା ମ ହେତେ ଇଏ ହବନି ଯେ।
ବହୁତ ବାଟ ହେଇଯାଉଚି।
ମସ୍କାରି ବାଲା ହୋ।
ଆମ ଗାଁକୁ କେତେକ ବାଟ
କଉଠି ସେ କମ୍ପ୍ୟୁଟର କଉଠି କରୁଚ।
ମହାବିରି।
ଓହ ସେମ ଡିଡା କଲଣିି ନାଇଁ।
ଶ୍ରୀମନ୍ଦିରେ ସମସ୍ତେ ଅସନ୍ତି ହେଇଟା ମତେ ଭଲ ଲାଗେନା।
ବୁଲି ସାରେ ନାଇଁ।
ହଁ ସି ସେ ଆମକୁତ ଭଲ ଲାଗେନି। ହେଇଟି ମୁଁ ହେଇଟିକି ଗଲିନି।
ହେଲେ ସେ ଟିକେ ମାନେ ତାର ଆଳୁ ଦୋଷ ଅଛି ତାର।
ହଁ।
ଉଁ ହୁଁ। ଆପଣଙ୍କ ମାନେ ଏବେ କୋଉ ଆପଣଙ୍କ ମାନେ ସମ୍ବଡା ଗାଁର କୋଉ ପିଲାଙ୍କ ସାଙ୍ଗସାଥି ଆପଣଙ୍କ ଏଜେର।
ହେଇ ସାରିଲାଣି ଆଉ ଆମ ଗାଁ ହାଇସ୍କୁଲ ରେ ପଢ଼ିବି ଯେ।
ହଁ ଫିଲ ନାଇଁ ପଢିନି ସେ ଜାଣିଚି। ଫିଲୁ ସାରେ ହଁ ହ ଜାଣିଚୁ।
ତାପରେ ହେଟୁ ଯୁଗଳ ସାରଙ୍କ ପୁଅ ଯୋଉ ଅଛି ତା ହେଡ ସାର ଯୋଉ ଆଗରୁ ଭୀମ ସାର ଭୀମ ସାର ଯୋଉ ତାଙ୍କ ଝିଅ ଲୁସି ତା ଜୁଜିସାନଙ୍କ ଝିଅ ଚିଙ୍କି ଆମ କତ ପ ଚାସ
ଜାଣିଲି ଏବେ ଜାନିଦେଲି। ଫିଲୁ ସାାନଙ୍କ ସହ ହ ଭଲ ଲାଗେ।
ଆ
ଫିଲୁ ସାର ଙ୍କ ଏଜ୍ ବହୁତ ବଡ଼ ହେଲାଣି।
ହଁ, ପିଲୁ ସାରଙ୍କ ସାଙ୍ଗରେ ଆମକୁ ଆସନ୍ତି, ସେ କସିଗାର ର ଏଇ ଯୋଉ ସିତୁ ମାହାକୁଡ
ସିତୁ,
ମୁଁ, ତାର ଏବେ ବାହାଘର ହେଲା ନା କ
ହଁ, ହଁ ଏଇ ଆଛା ହ ମୁ ଏଇଟା କି ବାହାଘର
ଉଁ,।
ସେଇଟା କି ବାହାଘର ସେ ତା ଆଗରୁ ବାହା ହେଇ ସାରିଥିଲେ।
ହଁ, ସେ ହ ଗୁରୁ ବାହା ହେଇଥିଲା ନା କଣ।
ଯେଟା ମୋ ତଳ ବ୍ୟାଚ ର
ସେ କୋଉ ଗାଁରେ, ଗୋଟେ ବାହା ହେ।
ହରୋ
ଓ ହୋ,। ଆଉ ଝିଅ ପିଲା ତ ସେ ମୋର ନାଁ ଉରା ମନେ ପଡୁନି, ସୁଲୋଚନା ଦାସ, ନଳିନୀ ବେହେରା ଏମିତି କେତେ ଅଛନ୍ତି, ହେରା ମର ମନେ
ଆମ ଗାଁ ରେ ଦି ଟା ଙ୍କ ପା
ହଁ, ଖସି ଗରେ
ହଁ,।
ତାପରେ ଅଛନ୍ତି, ଝିଅ ପିଲା କେତେଟା ବେଳ ସେ ବାହା ହେଇଲେଣି, ଆମେ ଦଶମ ହେଲା ବେଳକୁ ତାଙ୍କର ବାହାଘର ସିଲଣି ଆଡେ ସପ୍ତମ, ଅଷ୍ଟମରୁ ବାହା ହେଇଗଲାଣି, ସେ
ହୁଁ,।
ଆଗରୁ ଏରା ସବୁ ପିଲା, ପିଲା ତାଙ୍କରେ ସବୁ ଆହା କରନ୍ତନି, କି।
ହୁଁ,।
ଆଉ ଘରେ, ସବୁ କିଏ କିଏ ଅଛନ୍ତି?
ମା, ଏକା ହୋଇଯାଇଛନ୍ତି।
ହଁ।
ମା ଏକା ବୁଡିଆ ଅଛନ୍ତି, ବାପା ଭୁବନେଶ୍ଵରରେ ଅଛନ୍ତି, ଝିଅ କଦରାଜାର
ଝିଅ କୋଉ କ୍ଲାସ ର
ଟେନ୍ଥ।
ଟେନଥ,
ହଁ,।
ହ ଭାଇ ନାହାନ୍ତି।
ନାଇଁ ତିନି ଭଉଣୀ ଆମେ
ଅ ନା ରଜରେ କେମିତି କଟିଲା?
ହୁଁ ଭଲ ଭୁବନେଶ୍ଵର ଯକ
କେତେ ଦିନ ରହିଲ।
ହଁ ପଞ୍ଚଦିନୀ
ଓ ହୋ ଭୁବନ ସ୍ୱର କଳ କ ବୁଲିଲ।
ସେଇ ଲିଙ୍ଗରାଜ ଟେମ୍ପଲ ବିନ୍ଦୁସାଗର ତାପ ପାର୍କ ହେରିକା ତାପରେ ଏମତି ରଜ ମହୋତ୍ସବ ଏମତି
ଓ ହୋ ରଜ ମହୋତ୍ସବ କୋଉଠି?
ହଁ ସେଇ ଠିକ ହଉଥିଲା ଅ ବିଡିଏ ଚନ୍ଦନ୍ଦ୍ରଶେଖର ପୁର ତାପରେ ନାଲକୋ ଛକ ତାପରେ ସେପଟେ ବି ହଉଥିଲା
କୋଉଠି ଭୁବନେଶ୍ଵରରେ କୋଉଠି କୋଉଁ ଜାଗା କୋଉଁ ଜାଗା? ରହିଥିଲ କି?
ବିଡିଏ ଚନ୍ଦ୍ରଶେଖର
ବି ବିଡିଏ ସାଇ ମନ୍ଦିର।
ହଁ ସେଇ ସାଇ ମନ୍ଦିର ପାଖରେ ମାମୁଁ ଘର ଦୋକାନ ଟା କିନ୍ତୁ ସେ ଭିତ ଭିତର ଆଡ଼କୁ ନିବାସ ଯୋଗୁ ମିଳୁଛି ନୀଳମାଧବ ନିବାସ ସେଇ ଠିକ ରହସନ୍ତି।
ଓହୋ। ଆମ ଭଉଣୀ ଘର ଅଛନ୍ତି ଆଗକୁ ଟିକେଉ ଏଇ ଯୋଉ ସ୍କୁଲ ଗୋଟେ ଅଛି ହେ ଛୋଟ ସ୍କୁଲ ଟେ ଅଛି ସେଇଠି।
କୋଉ ଗୋଟେ ମାନେ ବିଡିଏ ରେ?
ହଁ ବିଦ୍ୟ
ହୁ ହୁଁ।
ସିଧା ରାସ୍ତାରେ ଗୋଟେ ସ୍କୁଲ ନହିଁ ଛୋଟ ସ୍କୁଲ ହଁ ବିବେକାନନ୍ଦ ସ୍କୁଲ ଏଆଡ଼କୁ ଟିକେ ପଛକୁ ଆଉ।
ହୁଁ ହଁ ଯାଇଛ।
ଓ ହଉ ହ ରଖୁଛି ହେଲା।
ହଁ।